ହ୍ୟାଲୋ!
ହଁ ହଁ ଶୁଣ ଯାଉଛି?
ଆଜ୍ଞା ଆଜ୍ଞା।
ଆପଣଙ୍କ ନାଁ ଅଂଶୁମନ ଅଂଶୁମନ।
ଲିପ୍ସା ମହାପାତ୍ର।
ହଁ ସୋଫି।
ଆଜ୍ଞା ଆଜ୍ଞା, କୁହନ୍ତୁ କୁହନ୍ତୁ।
ଆପଣ କଣ କରୁଥୁଲେ?
ତ ମୁଁ ତ ଏବେ ଯଶପସି କାମ କରୁଥିଲି, ଟିକେ ବାବାଙ୍କ କାମ। ମୁଁ ଟିକେ ହେଲ୍ପ କରୁଛି। ଆମ ଯେହେତୁ ଆମ ବିଜନେସ୍ ଅଛି। ତ ସେ କାମ କରୁଥିଲି ଆଉ।
ଆଛା।
ଆଜ୍ଞା।
ହୁଁ।
ଆପଣ ଏବେ କଣ କରୁଥିଲେ?
ମୁଁ ବସିଥିଲି ଆଉ କଣ, ଆପଣ ଖାଇସାରିଲେଣି।
ହଁ ଖାଇ ସାରିଲେ ସକାଳୁ ଜିମ୍ ଯାଇଥିଲେ ଜିମରୁ ଆସି ଜଷ୍ଟ ଖାଇକି-ଇ ବସିଥିଲି ଟିକେ, ସାଢେ ଆଠଟା ପାଖରୁ ବସିଥିଲି ତ ଏବେ ଫୋନ୍ କଲି ଆପଣଙ୍କୁ ଆଉ।
ଆଛା। କଣ ଖାଇଥିଲେ?
ସକାଳୁ ପ୍ରି ୱାର୍କାଉଟ ନେଇ ସାରିଲା ପରେ ଖାଇଥିଲି ଗଜାମୁଗ, ଗଜାବୁଟ ଏମିତିଆ ଖାଇଥିଲି ଆଉ।
ଆଛା ଆଛା।
ଆଉ ଆପଣ ଏବେ କଣ କରୁଛନ୍ତି।
ବସିଥିଲି।
ଆଛା ଆଉ ସକାଳ କଣ ଖିଆପିଆ କଣ ହେଇଥିଲା?
ଉ- ଦହି ଚିଆଶୀଡ୍, ଆପ ଆପେଲ, ବନାନା, ହନି।
ଆଚ୍ଛା ଆଚ୍ଛା। ବହୁତ ବଢିଆ ଖାଇବା ଖାଇଛନ୍ତି ଆଉ।
ହଁ।
ହଁ ଆଉ ଭଲ ହଁ। ଆଉ ଘରଲୋକ କେମତି କଣ ଅସନ୍ତି ସୁ ବୁୁନ୍ତ।
ମୋର ଏ ମାମୁଁ ଘରେ ଅଛି। ତ ଘର ଲୋକ ଠିକ ହିଁ ଥିବେ ବୋଧେ
ଆଛା ଆଚ୍ଛା। ଆଉ ସାଢେ ପାଗ କେମିତି ଅଛି!
ପାଗ ବହୁତ ହି ଖରାପ। ମୁଁ କ୍ଲାସ ଯାଉନି ସେଇଥିଲାଗି।
ଆଚ୍ଛା ଆଛା।
ଆପଣଙ୍କର ସିଆଡେ
ପାଗ ଏଠି ବି ଖରା ବହୁତ ଖରା କର ଅଛି ଯିବା ଆସିବା ବହୁତ ଅସୁବିଧା ହଉଛି ସକାଳ ସାତଟା ସାଢେ ଆାତଟା ବେଳକୁ ଖରା ଆରମ୍ଭ ହେଇଯାଉଛି ତ ଘରୁ ବାହାରିବା ଅସମ୍ଭବ ହେଇଯାଉଛି।
ହଁ ହଁ ଏଇ ମୁଁ ବୁଝିପାରୁଛି। ବହୁତ ଖରା ଆପଣ ଭୁବନେଶ୍ଵର ନା କଟକ
ଭୁବନେଶ୍ୱର
ଆଚ୍ଛା।
ଆପଣଙ୍କର
କଟକ କଟକ
କଟକ ର କୋଉ ଜାଗା
ମୁଁ ଅଛି ଏବେ ମୋର ତ କିଛି ଠିକ ନାହିଁ ମୁଁ ମାମୁଁ ଘରେ ରହୁଛି, ବେଳେବେଳେ ମାମୁଁ ଘରେ ଏ ବେଳେ ବଳେ ମାଉସୀ ଘରେ ଅରୁନଦୟ ମାର୍କେଟ୍ ନ ନେ ଗୋପାଳପୁର ଏମିତି
ଆଛା ଗୋପଳ ମୋର ମୁଁ ସେଇ ଦି ବର୍ଷ କଟକରେ ପ୍ଲସ ଟୁ କରିଥିଲି ତ ହଁ ତ୍ରୀସୁଳିଆ କେଏମ୍ ବି ବି ଟି
ଆଚ୍ଛା।
ତ ଏ ଗୋପାଳପୁର ପାଖରେ ସେ କଲେଜ ଟା ଆଉ
ଆପଣ ଏବେ ପଢୁଛନ୍ତି ନା କଣ ପଢା ସାରିଲାଣି।
ନାଁ। ପଢା ଶରନୀ ମୁଁ ଏବେ ରିସେଣ୍ଟଲି ମୁ ପ୍ଲସ ଟୁ ସରିଛି ତ ମୁଁ ପ୍ଲସ ଥ୍ରୀ ଆପ୍ଲାଏ କରିଛି। ତ ମୋର ବିଜେପିରେ ଆସିଛି ଫାଷ୍ଟ ସିଲେକ୍ସନ ରେ
କୋଉ ଅନର୍ସ
ମୋର କମ୍ପ୍ୟୁଟର ସାଇନ୍ସ
ଆଚ୍ଛା।
ଆପଣ ଆ କଣ ପଢା ପଢି କରଛନ୍ତି ନା ଆପଣ ପଢା ପଢି ସରି ଗଲାଣି।
ନାଁ ନାଁ ନାଁ ମୋର ବି ସେଇ ସେମ୍ ହିଁ ମୋର ଟ୍ୱେଲ୍ଭ ସରିଲା ମୁଁ ଆପ୍ଲାଏ କରିଛି ରେଭେନ୍ସା ରେ ଆସିଛି।
ରେଭେନ୍ସା ରେ
ହୁଁ।
ଆପ କେତେ ପରସେଣ୍ଟେ ଥିଲା କି
ମୋର ଏଇଟି ନାଇନ୍
ଆଛା ଆଛା ବହୁତ ଭଲ ଅଛି।
ଚାଲିବ ଇ ଆଇ ମୁଁ ଦିଦି ବି କମ୍ପ୍ୟୁଟର ସାଇନ୍ସ ହି କରିଥିଲା ତାର ସରିଲା ଗ୍ରାଜୁଏସନ ଗୋଟେ ଏବେ ବର୍ଷା ହବ।
ହଁ, ମୋର ଏବେ ଷ୍ଟାର୍ଟ ହେଲା ଆଉ।
ହୁଁ।
ଆପଣ ଆପଣ କଣ ଅନର୍ସ କରିଛନ୍ତି?
ସାଇକୋଲୋଜି
ଆଚ୍ଛା, ଆଚ୍ଛା। ଭଲ ପରସେଣ୍ଟେଜ ଅଛି। ଆପଣ ଭଲ କରିବେ ଆଉ।
ଆପଣଙ୍କର କେତେ ପରସେଣ୍ଟେଜ୍ ଆସିଥିଲା?
ମୋର ନାଇଣ୍ଟି ଥ୍ରୀ
ଆପଣ ତ ଭଗବାନ, ଭଗବାନ। ତ ଅଫକୋର୍ସ କମ୍ପ୍ୟୁଟର ସାଇନ୍ସ ଭଲ ଲାଗେନି। ସେଥିରେ ତ ଅଧିକ ପରସେଣ୍ଟେଜ ଦରକାର। ତାର କଟ୍ଅଫ୍ ଅଧିକ ଯାଏ ବୋଲି।
ହଁ ହଁ ବିଜେପିରେ ଫାର୍ଷ୍ଟ ସିଲେକସନ ଯାଇଇଥିଲା, ନାଇଣ୍ଟି ଟୁ। ମୋର ଯେହେତୁ ନାଇଣ୍ଟି ଥ୍ରି ଥିଲା, ମୋର ଫାର୍ଷ୍ଟ ସିଲେକସନରେ ପଳେଇ ଆସିଲା ବିଜେବିରେ।
ହୁଁ । ୟା, ଏଟା ଅଧିକ ଯାଏ ଆଇ ଟି ଏମ ଅପେକ୍ଷା କମ୍ପ୍ୟୁଟର ସାଇନ୍ସର ଅଧିକ ଯାଏ।
ଆଜ୍ଞା ଆଜ୍ଞା। ତ ଆପଣ ଷ୍ଟ୍ରିମ୍ ଆ ଆପଣ ଷ୍ଟ୍ରିମ୍‌ ସାଇନ୍ସ ଥିଲା ତ?
ନା ହ୍ୟୁମାନିଟିଜ।
ହ୍ୟୁମାନିଟିଜ୍ ସେଟା ପୁଣି କଣ ହେଇଥିବ ମୁଁ ତ ଆର୍ଟସ।
ହଁ, ଆର୍ଟସ। ଆର୍ଟସ ରେ ଥା ମ୍ୟୁଜିକ ଏଗୁଡା ସବୁ।
ନା, ନା। ମୁଁ କହିଲି ଟୁ ମୁଁ କହିଲି, ଟୁ ଟ୍ୱେଲଥ୍‌ ରେ ଆପଣଙ୍କ ଷ୍ଟ୍ରିମ୍ କଣ ଥିଲା? ସାଇନ୍ସ ନା କଣ ଥିଲା?
ହ୍ୟୁମାନିଟିଜ୍‌ ଆର୍ଟସ ଗୋଟେ ହିଁ। କିନ୍ତୁ ତା ଦେହରେ କିଛି ବି, ତା ଦେହରେ ସବୁତକ କୃସିଆଲ ସବଜେକ୍ଟ ଥାଏ। ଆର୍ଟସ ରେ ତମେ ମ୍ୟୁଜିକ୍, ଆର୍ଟ ବଗେରା ସବୁ ଚୁଜ୍ କରିପାରିବ। ବାକି ହ୍ୟୁମାନିଟିଜ୍‌ ରେ ଖାଲି ସୋସିଆଲ୍ ସବଜେକ୍ଟ।
ମାନେ, ତମ ଷ୍ଟ୍ରିମ୍‌ ୱାନ୍ ଟାଇଫ ଅ ମା ମାନେ, ଟ୍ଵେଲଥ୍‌ରେ ତମ ଷ୍ଟ୍ରିମ୍ ୱାନ୍ ଟାଇଫ ଅଫ୍ ଆର୍ଟସ୍ ହିଁ ଥିଲା।
ହଁ, ବାକି ସବୁତକ ସୋସିଆଲ ସବଜେକ୍ଟ ଥିଲା କିଛି ବି।
ତ ଭଲ ଅଛି ତ ଏଇଟିନାଇନ ତ ବହୁତ ଭଲ। ଭଲ ଅଛି।
ମୋ ଦିଦି ସାାଇନ୍ସ ପଢିଲା, ତ ମତେ ଆର୍ଟସ ପଢେଇଲା ମୋ
ନା, ନା, ନା, ମୁଁ ସାଇନ୍ସ ପଢ଼ଥିଲି। ତ, ମୁଁ ସାଇନ୍ସରେ ଏଇ ଏତିକି ରଖିଛି।
ମୋ ଦିଦି ବି ମତେ କହିଲା କି ସାଇନ୍ସ ନେନି ପ୍ଲିଜ ନେନି ତୋ ଲାଇଫ ବର୍ବାଦ ହେଇଯିବ।
ଲାଇଫ ବର୍ବାଦ କଣ? ମୋର ତ ଟେନ୍ଥ ରେ ଥିଲା ସିକ୍ସଟି ଫୋର ପରସେଣ୍ଟ ଥିଲା। ତେବେ ଥୋଡ଼ିନା ମୋ ଲାଇଫ ବର୍ବାଦ ହେଇଗଲା।
ଲାଇଫ ବର୍ବାଦ ମାନେ, ମୁଁ ନା ଗୋଟେ ଜାଗାରେ ପଢ଼ି ପାରେନି, ଅଧିକ ଟାଇମ ଯାଏ। ମୁଁ ଯେତିକି ପଢ଼େ ବହୁତ ଅଳ୍ପ ପଢ଼େ ବାକି ପଢ଼ି ଦିଏ। ମତେ ବୁଲିବାକୁ ବହୁତ ପସନ୍ଦ ସେ କହିଲା, ତୁ ସାଇନ୍ସ ନେଲେ ଏଗୁଡା
ମାନେ କିଏ କହିଲା? ଏସବୁ କିଏ କହିଲା? ଆରେ, ବିଲିଭ୍ କରିବନି ମୋର ତ ଯଉ ମୋ କଥା କହୁଛି ମୁଁ ଫାର୍ଷ୍ଟ ୟିଅରରେ ବହି ଛୁଇଁନି ଫାର୍ଷ୍ଟ ସତ ଏଇଟା ସିରିୟସ୍ କହୁଛି। ମୁଁ ଫାର୍ଷ୍ଟ ଇୟର ବହି ଛୁଇଁନି ସେ କେଣ୍ଡ ଇୟର ଷ୍ଟାର୍ଟିଂରେ ତ ମୁ କିଛି ପଢୁନଥିଲି ପୁରା ମଜାମସ୍ତି ରେ ଦିନ ଯାଉଥିଲା। ସେକେଣ୍ଡ ଇୟର ସିରିଏସ କେବେ ଆଇଲି। ନା, ଯେତେବେଳେ ଦୁର୍ଗା ପୂଜା ଦଶହ ଦଶହରା ସରିଲା, ଯେତେବେଳେ ତା ପରଠୁ ମୁଁ ସିରିଏସ ଆଇଲି ସେଇ ଯୋଉ ଛ ମାସ ପଢିଛି ସେ ଛଅ ମୁଁ ସବୁ ନାଇଣ୍ଟି ଥ୍ରୀ ଆସିଛି।
ଛଅ ମାସ କେମିତି ପଢୁଥିଲେ? କେମିତି ପଢୁଥିଲେ?
ତ ମୁଁ ପଢ଼ୁଥିଲି ମାନେ ପାଖାପାଖି ଦଶ ଘଣ୍ଟା ଭଳିଆ ପଢ଼ୁଥିଲି ମୁଁ।
ହଁ ପୁରା ଆଇସୋଲେଟ ହେଇକି ପଢ଼ୁଥି
ହଁ ଆଇସୋଲେଟ୍‌ ଆଇସୋଲେଟ୍ କାରଣ ସେ ଯେତେବେଳେ ଆମର ମୁଁ ଟିକେ ମୁଣ୍ଡକୁ ଚେତା ପଶ ଥିଲା ଯେ ଦଶମରେ ତ ଟେନ୍ଥ ରେ ତ ବହୁତ ଖରାପ ପ-ପ-ପରସେଣ୍ଟେଜ୍ ରଖିଥିଲି। ତ, ପ୍ଲସ ଟୁ ରେ ଯଦି ଖରାପ ରଖିବି, ଘର ଲୋକ ଇଜ୍ଜତ କଣ ଦେବ। ତ ଆପଣମାନେ ଯେହେତୁ ପ୍ରାଇଭେଟ ରେ ଏତେ ଦିଅନ୍ତି ବର୍ଷକୁ ଚାରି ଲକ୍ଷ ଟଙ୍କା ଖର୍ଚ୍ଚ କରିକି। ତ ତାଙ୍କର ପଇସା ତ ମୂଲ୍ୟ ରଖିବାକୁ ପଡିବ ନା ତ।
ହଁ ମୁଁ ଏମିତି ଆଇସୋଲେଟ ହେଇକି ପଢି ପାରିବିନି ନା ମତେ ଦରକାର କି। ମୁଁ ଦିନକୁ ପଛେ ଘଣ୍ଟେ ପଢିବି ଘଣ୍ଟେ ହିଁ ପଢିବି। ଆଉ ମୋର ପାଠ ଯେ ପର୍ଯ୍ୟନ୍ତ ଆଲମାରି କୁ ମୁଣ୍ଡରେ ପଶିନି କି। ଏଇଟା ନ କଲେ ତୁ ମରିଯିବୁ ସେଇ ପର୍ଯ୍ୟନ୍ତ। ତ ମୁଁ ପଢ଼ିବିନି ପରେ ପୁରା ଲାଷ୍ଟ ଶ୍ଟେଜ ରେ ମୁଁ ପଢିବି ସେ
ଆ-ଆପଣ ଯଦି ଆରେ ନା ଆପଣ ଯଦି ଏଣ୍ଟ୍ରାନ୍ସ ଫେଣ୍ଟ୍ରାନ୍ସ ପାଇଁ କିଛି ପ୍ରି ପ୍ୟାର୍ ହଉଥିବେ ତ ସେତିକି ଆଇସୋଲେଟ୍ ହେଇ ପଢିବେ କାହିଁକି ନା ଆପଣ ଯଷ୍ଟ ଟ୍ୱେଲଭ୍ଥ ସରିବ ଆପଣ ଜେ ଇ କି ନୀଟ ପାଇଁ ପ୍ରିପେୟାର ହେଉଥିବ ଯଦି ସାଙ୍ଗେ ସାଙ୍ଗେ ଏକ୍ଜାମ ଦେବେ ତ ସେତେବେଳୁ ଆପଣ କଭରେଜ କାହିଁ ନା ଉଁ ଜେ ଇ ଆଉ ନିଟ ପାଇଁ ତ ଇଲଭେନ୍ଥ ପାଠ ବି ଦରକାର ନା ତ ସେବେଳକୁ ଆଈଶୋଲେଟେଡ ହେଇକି ଯଦି ଆପଣ ପଢୁଥିବେ କ କଂସ୍ପେଟ ଥିଓରୀ ଚାଲିଥିବ ତେବେ ଆସିକି ଆପଣ ମେନ୍ ଆରାମ ସେ କ୍ଲିୟର କରିପାରିବେ ତ ସେଥିପାଇଁ ଘରେ ତମ ଦିଦି କହୁଥିବେ କରନା ବୋଲି ଆଉ।
ସିଏ ଯୋଉଠି ପଢୁଥିଲା ନା ସିଏ ନା ଗୋଟେ କୋଚିଂରେ ରହୁଥିଲା। ମାନେ କୋଚିଂ ହଷ୍ଟେଲରେ ରହୁଥିଲା। ତାଙ୍କର ସେଠିକେ କହିବ କି ତମେ କଲେଜ ଯାଅନି। ଆଉ ତାଙ୍କୁ ଚାରିଟା ରାତି ନୁହେଁ। ସକାଳ ଚାରିଟା ରୁ ଉଠିକିନା କ୍ଲାସ କରାନ୍ତି।
ସାଇନ୍ସ ବାଲାଙ୍କ ସେ ତାଙ୍କ ତ କଥାଉ ମୁଁ ଯୋଉ ହଷ୍ଟେଲ ହଉଛି ଆମର ପାଞ୍ଚଟା ରୁ କ୍ଲାସଥିଲା ପାଞ୍ଚଟା ରୁ ରାତି ରାତି ମାନେ ପାଞ୍ଚଟାାରୁୁ କହିବାକୁ ରାତି ସାଢେ ବାରଟା ପର୍ଯ୍ୟନ୍ତ। କ୍ଲାସ୍ ରହୁଥିଲା ଆମର।
ହଁ ସେଇଟା ଦିଦି ଦିଦି କହିଲା କି ତୁ ଜମା ସେଇଟା କରିପାରିବୁନି ତୋ ଲାଇଫ ମାନେ ତୁ ଯେମିତିଆ ପିଲା ତୁ ତ କେବେ ସେମିତି ହେଇନୁ କି ତତେ ପ୍ରେସର ଦିଆଯାଇଛି ପାଠ ପଢିବା ପାଇଁ। ୟ କିଛି ବି ତ ତୋ ଦ୍ଵାରା ସେଗୁଡା ସବୁ ହେଇପାରିବନି।
ନା ମୁଁ ପାଠ ପଢ଼ୁ ନଥିଲି। ମତେ ଘର ପଇସା ଦଉଥିଲେ ମୁଁ କ୍ୟାଣ୍ଟିନୁ ଖାଇବାକଣି ନେଉଥିଲି କ୍ଲାସ ଚାଲିଥିବ ମୁଁ ପଛରେ ବସି ମୋର ଖାଇବା ଚାଲିଥିବ ମୋ ସାଙ୍ଗରେ କେତେଟା ଦି ତିନିଟା ଝିଅ ଦି ଦଟା ପୁଅ ମିଶିଲ ତ ଆମେ ସେ ପଛରେ ବରେ ଆମେ ଖିଆ ପାଇଁ ଚାଲିଥିବ ଜୋରସୋରରେ ତ ମୁଁ ସେ ମାନେ ଦଶ ସେକେଣ୍ଡ ରେ ଦଶଟା ପାଖରୁ ସିରିଏସ ନେଇକି ପଡିଲି ତ ସେତେବେଳେୁ ଟିକେ ଆମେ ସମସ୍ତେ ସିରିୟସ ହେଲୁ ତ ଆମର ଗୋଟେ କମନ୍ ମୋରଇଟ ମୋ ସାଙ୍ଗମାନେ ମୋ ସାଙ୍ଗମାନେ ଯଉ ବସିକି ଗ୍ରୁପ୍ ଡିସ୍କସନ କଲେ ଯେତିକି ମୁଁ କ୍ଲାସ ରକି ପାଠନଥିଲା ତ ସେମାନେ ଗ୍ରୁପ୍ ଟା ଟା। ତ ସେମାନେ ଯାହା ଜାଣିଛନ୍ତି ସେମାନେ ତାଙ୍କ ଭରେ ବୁଝିଲେ ତ ଯଦି ଟିଚର ବୁଝିପାରୁନି ବ ସାଙ୍ଗସଥିା ଜିନିଷ ବୁଝିବ ନା ତ ସେଇ ଜାଗାରେ ମୋର ଇମ୍ପୁର୍ଭମେଣ୍ଟ ହେଇାଯାଆନ୍ତା
ଆଜି ଆମର ପିଲା ପିଲାମାନେ କହିଥିଲେ ଆ ଗ୍ରୁପ ଷ୍ଟଡି କରିବା ଲାଇବ୍ରେରୀ କୁ ଯାଇକି ନା ମୁଁ ଗଲିଣିି ଖରା ହଉଥିଲା ବୁଲିକିନା।
ହଁ ଖ ଭାଇ ଛଖ ସମୁଖ କହୁନି ମାନେ ପାଠ ସବୁବେଳେ ପଢିବ ବୋଲି କିନ୍ତୁ ପାଠ ଯୋଉ ଟାଇମ ରେ ଦରକାର ସେଇ ଟାଇମ ପ ବାସ ସରିଲା। ଆ ଦି ଘଣ୍ଟା ଏ ପ ପାଠ ପଢା ଦି ଘଣ୍ଟ ମାଇଣ୍ଡ ଫ୍ର ପାଠ ପଢା ଜିନିଷ ବୁଲୁ କିଏ କଣ କହୁଛି ଏଇଟା ଭାଇ ମୋ ପଏଣ୍ଡ ବିର ମୁଁ କହୁଛି।
ଓ ମୁଁ ତ ମୁଁ ମୁଁ କେବେ ବି ପଢେନି ମୋ ରାତିରେ ସମସ୍ତେ ଶୋଇଲା ପରେ ପଢେ କାରଣ ମତେ ଗୋଟେ ଶାନ୍ତି ଗୋଟେ ପିସଫୁଲ ଜାଗା ଦରକାର ପଢେଇିବା ପାଇଁ କି ପୁରା କେଚର କେଚ ରେ ପଡ ମୁଁ ରାତି ଚାରିଟା ଯାଇଁ ପଡିଦେବି ପଛେ ଚାରିଟା ରାତିରେ ଉଠିକି ପଡିବ।
ନା ସେଇଟା ସେଇଟା ମୋ ଘରେ ବି କୁହ ବା ସବୁବେଳେ କେ ରାତିରେ ଜଲ୍ଦି ଡାକ୍ତର ଉଠି ପ ଆ ନିଜ ତ ଲାଗିବ ନିଜ ଲ ସେ ସେମିତି ଢଳେଇଇକି ତ କମ ପଡିବ ସେ ଟାଇମ ରେ।
ଜମା ମୁଁଚାରିଟା ରାତି ମୋ ଏକ୍ସାମ ଥିବ ଯେତେ ବେଳେ ତ ମୁଁ ତିନଟ ଚାରିଟା ପଦେ କିନ୍ତୁ ତିନଟା ଚାରଟା ରେ ଉଠିକିନା ପଡି ପାରିବିନି ମୋ ଦ୍ଵାର ସେଇଭଳିଆ ସବୁ ହେଇପାରିବନି। ତ ଆଉ ମୁଁ ନୋଟ୍ସ ଜମା ବନାଏନି ମୁଁ ଟୋଟାଲ ନିଜର ଅଣ୍ଡରଲାଇନ କରିକିନା ପଢେ ବିକଜ ନୋଟ୍ସ। ଲେଖିରେ ମୋର ବହୁତ୍ ଟାଇମ ୱେଷ୍ଟ ହବ। ତ ସେଗୁଡା ତ ସବୁ ମୋ ଜିନିଷ ନୁହେଁ।
ଆଚ୍ଛା ଆଚ୍ଛା, ହଉ ହଁ ଟାଇମ ହେଇଗଲାଣି ମୁଁ ରଖୁଛି।
ହଁ ହଁ।